ହଁ ସାର୍ ନମସ୍କାର । ଆଉ କଣ କରୁଛନ୍ତି ଆପଣ?
କିଛି ନାହିଁ ଏଇ ଖାଇ ଖାଇକି ଏ ଜଷ୍ଟ ବୁଲୁଛି ବାହାରେ ଆଉ।
କଣ ଖାଇଲେ?
ଏ ମୁଇ ଏ ରୁଟି ଡାଲମା ଆଳୁ ଭର୍ତ୍ତା ଏୟା ସବୁ ଖାଇଲୁ ଆଉ।
ଆଚ୍ଛା ରୁ ଟି ଡାଲମା ଆଳୁ ଭର୍ତ୍ତା ରାତିରେ ଆପଣଙ୍କର ଆଳୁ ଭର୍ତ୍ତା କଣ ହେଇଥିଲା ରା ନା ଦିନର
ନାଇଁ ନାଇଁ ଦିନ ଦିନ ଦିନର ଦିନର ଥିଲା ମ ରାତିରେ କଣ ଆଳୁଭର୍ତ୍ତା ସବୁ ହୁଏ ଆପଣ ଘରେ ରାତିରେ ଆଳୁଭର୍ତ୍ତା ହୁଏ କଉ ଦିନ ଖାଇଚନ୍ତି?
ନାଇଁ ଆଜ୍ଞା ଆମର ରାତିରେ ହୁଏନା ଆପଣଙ୍କର ଅଦଭୁତ ଘର ତ। ଭାବିଲି ଆପଣଙ୍କର ହେଇଥିବ କାଳେ। ଆପଣଙ୍କ ସବୁ ଆପଣଙ୍କ ଘରେ ସବୁ ନୂଆ ନିୟମ ଜେଜେ ସବୁ ଲାଗୁ କରୁ ନୂଆ ନୂଆ ନିୟମ ସବୁ ଯଦି ହେଇ
ହୁଁ ହଁ ହଁ ଆପଣଙ୍କ ଘରେ ସବୁ ସାପ ପୁରା ଭର୍ତି ହେଇକି ଅଛନ୍ତି ନା ଧଣ୍ଡ, କୋଚିଆ ମାନେ ଜୋଉ ବିଭିନ୍ନ ପ୍ରକାର ସାପ ଘରା ସବୁ ଭର୍ତ୍ତି ଅଛନ୍ତି ନା ସେଏ ଖାଲି ହଳ ହଳ ହଉଛନ୍ତି ତାଙ୍କୁ ଖାଲି ଗୋଟେ ଚୋଟ ମାରିବା ଦରକାର ବୁଝିଲେ କି।
ହଁ।
ହୁଁ।
ନାଇଁ ଆପଣ ଠିକ କଥା କହୁଛନ୍ତି କିନ୍ତୁ ଆଉ ଆପଣ କଣ ସବୁ କୁଆଡେ ଯାଇଥିଲେ ସବୁଆ
ନାଇଁ କୁଆଡେ ଯିବି ମୋ ଭାଇ ନାହିଁ ଆଉ ମୋର ଗୋଟେ ଭାଇଟିଏେ ଅଛି ବୁଝିଲ।
ପାଖକୁ ନେଇକି ମୁଁ ତା ସାଙ୍ଗରେ ବୁଲେ ସିଏ ନାହିଁ ଆଉ କଣ କରିବା।
ହୁଁ।
ହୁଁ। ଆଉ ସେଇଥିପାଇଁ ଆଜି କୁଆଡ଼େ ଯିବା ଆସିବା ହେଇନି ଆଉ କଣ ତମେ ଖାଇଥିଲ କଣ ଆଜି କୁହ।
ଖାଇଥିଲୁ କଣ ଆଉ ଆଜି ଆମର ସନ୍ଧ୍ୟାବେଳେ ଟିକେ ହେଇଥିଲା ଚାଓମିନ ଟିକେ!
ଶୁଭୁନି ଆପଣଙ୍କ କଥା ଟିକେ ବାହାରକୁ ଯାଆନ୍ତୁ! ଆଜ୍ଞା ଖରା ବେଳେ ଟିକେ ପବନହଉଚି ତ ମୁଁ ଟିକେ ଯାଇ ବାହ ବାହାରେ ଅଛି ସେଇଥିପାଇଁ!
ଓ ଓ ସୁବି!
ଏବେ ସୁବିଲା ଠିକ୍ ଠାକ୍!
ହଁ ମୋ କଥା ଶୁବୁଛି!
ହଁ ଶୁଭୁଚି।
ନା ମୁଁ କଣ କଇଲି ଆମର ଟିକେ ସନ୍ଧ୍ୟାବେେଳେ ଟିକେ ଚାମିନି ହେଇଥିଲା। ହ୍ୟାଲୋ।
ଓହୋ ତାପରେ।
ହଁ ମୁଁ କହିଲି ସନ୍ଧ୍ୟାବେଳେ ଆମର ଟିକେ ଚାମିନ ହେଇଥିଲା। ଏବଂ ଆମର ପକୁଡ଼ି ଟିକେ ହେଇଥିଲା। ବୁଝିଲେ।
ଓହୋ।
ପକୁଡ଼ି ବି ଆମର ଟିକେ ହେଇଥିଲା। ଆ ଚା ଟିକେ ହେଇଥିଲା ସନ୍ଧ୍ୟାବେଳେ ଆମେ ଟିକେ ଖାଇଥିଲୁ ନାସ୍ତା କରିଥିଲୁ ସନ୍ଧ୍ୟାବେଳେ
ମୁଁ ସା ରାତ୍ରି ଭୋଜନ ଆମର ରୁଟି ଏବଂ ବୁଟ ଆଳୁଦମ୍!
ହୁଁ!
ହ୍ୟାଲୋ!
ହୁଁ! କହୁନାହାନ୍ତି! ହ୍ୟାଲୋ ହ୍ୟାଲୋ!
ଆଜ୍ଞା!
ଆପଣ ନେଟୱର୍କ ସ୍ଲୋ ହେଉଛି ଦୟାକରି ଆପଣ ଯେଉ ଜେଗାରେ ଅଛନ୍ତି ଯାଇକି ଟିକେ ବାହାରକୁ!
ଆପଣ ମୋ କଥା ଶୁଭୁଚି!
ନାଇଁ ଶୁଭୁଛି କିନ୍ତୁ ସ୍ପଷ୍ଟ ଶୁଭୁନି!
ଶୁଭିଲା!
ସ୍ପଷ୍ଟ ଶୁଭୁନି ସ୍ପଷ୍ଟ ଶୁଭୁନି!
ସୁବିଲା!
ନା!
ଆଜ୍ଞା ସୁ ସୁୁଭିଲା ଆଜ୍ଞା!
ହଁ ହଁ ଶୁଭିଲା ଶୁବିଲା!
ହଁ ନାଇଁ ମୋ କହିବାର ଅର୍ଥ ହେଲା ଆମର ଟିକେ ହେଇଥିଲା ଆଜି ରୁଟି ବୁଟ ଆଳୁତରକାରି ହେଇଥିଲା! ଆମେ ଖାଇକି ଏବେ ଶୋଇଚୁ ଆଉ!
ଶୁଭୁନି ଶୁଭୁନି ଆପଣଙ୍କ କଥା କଣ କହୁଛନ୍ତି!
ମୁଁ କହିଲି ନିଦ୍ରା ଅବସ୍ଥାକୁ ଯିବୁ ଆମେ ଆଉ!
ଓହୋ ହୋ ହୋ! ହଉ ଗୋଟେ କାମ କରିବେ ନିଦ ମେଡିସିନ ଚାରିଟା ଖଣ୍ଡେ ଖାଇ ଦେଇେଇକି ପୁରା ନିଦ୍ରା ଅବସ୍ଥାକୁ ପଳଉନାହାନ୍ତି!
ଆଜ୍ଞା!
ନିଦ ମେଡ଼ିସିନ୍ ଚାରିଟା ଖାଇ ଦେଇକି ଆପଣ ପୁରା ନିଦ୍ର ଅବସ୍ଥାକୁ ପଳାନ୍ତୁ। ବୁଝିଲେ?
ହ।
ହୁଁ ତ ନିଦ ମେଡ଼ିସିନ୍ ଆପଣ ଟିକେ ଖାଇଦିଅନ୍ତୁ ଚାରିଟା ପାଁଶଟା ଖଣ୍ଡେ ପୁରା ନିଦ୍ର ଅବସ୍ଥାକୁ ପଳେଇ ଆଉ।
ଚ୍ଛା।
ହୁଁ ପୁରା ସବୁ ସବୁ ସବୁଦିନ ପାଇଁ ସବୁଦିନ ପାଇଁ ନିଦ ମାଡ଼ିିଯିବ।
ହଁ ନାଇଁ ସବୁଦିନ୍ ପାଇଁ ନିଦ କଣ ଆଉ ନିଦ ବଟିଆ ଖାଇଦେଲେ ହୁଅନ୍ତା ଯେ। ଆଉ ନିଦ ନିଦ ହବାକୁ ଚେଷ୍ଟା କରି ଆଉ ପଡ଼ନ୍ତାନି। ପଡ଼ୁ ପଡ଼ୁ ନିଦ ହେଇଯଆନ୍ତା ସକାଳ ହେଲେ ଆମେ ଉଠନ୍ତେ, ବୁଝିଲ?
ହଉ ମୁହଁରେ କଁ ସବୁ ଘଷା ଘସି ହୋଉଚି?
ନାଁ ମୁହେଁରେ କଣ ଘସିବୁ ଆଉ ହାଲୋ।
ହୁଁ ଆପଣଙ୍କ ମୁହଁ ଭାରି ଗ୍ଲୋ କରୁଚି।
ନାଁ ମୁହଁ କଣ ଗ୍ଲୋ କରିବ?
କରିବ କଣ କରୁଚି ତ କରିବ? ହାଲୋ।
ହଁ ହାଲୋ ନାଁ ମୁହଁରେ ଆମେ ଟିକେ ଆଲବରା ମାରୁ ବୁଝିଲୁ? ହାଲୋ ହଁ ଆଲବେରା ଆମେ ଟିକେ ମାରୁ ମୁହଁରେ। ଆଉ ବେଶୀ କିଛି ଅବଶ୍ୟ ଆମେ ମୁହଁରେ ମାରୁନା। ଆଲବେରା ମାରିବା ଦ୍ୱାରା ଆମର ତ୍ୱଚା ଟିକେ ସେଥିପାଇଁ ଆପଣଙ୍କୁ କ୍ଲିନ୍ ଦେଖାଯାଉଚି ଆଉ।
ଓହୋ ଆଚ୍ଛା ଆଚ୍ଛା ତାହଲେ ଆପଣ ତାହେଲେ ସ୍କିନ୍ କେୟାର କରୁଚନ୍ତି ଆ? ତା ଆଚ୍ଛା ଆଚ୍ଛା।
ହଁ। ଆଉ ଆପଣଙ୍କର କଣ ଖବର ସବୁ ଆପଣ ତ ଭଲ ବୁଲାବୁଲି ଭଲମନ୍ଦ କରୁଚନ୍ତି? ଆଉ ଖାଇବା ପିଇବା ଭଲ ଫିଷ୍ଟ ଫିଷ୍ଟ ଭଲ ଆପଣ କଚନ୍ତି। ଉହୁଲେ
ହୁଁ। ସବୁ ଭଲ ଚାଲଚି ମ ଆଉ ଆଜିକାଲି ଜୀବନ କେବେ ଦୁଃଖ ହିଁ ନାହିଁ ସବୁ ଭଲ ଚାଲଚି। ଆପଣଙ୍କ ମତରେ ସବୁ ଭଲ ଚାଲିଚି ଦୈନନ୍ଦିନ ଜୀବନରେ ଯାହା କିଛି ଚାଲ୍ ଆପଣଙ୍କୁ ସବୁ ଭଲ ଲାଗୁଚି। ଆରେ ଶୁବୁନିକି ଶ୍ ହୁଁ।
ଶୁବୁଚି ନା?
କଣ ତୁ କହୁଚୁ ମୁଁ ତୋ କଥା ମାନେ ଠିକସେ ଶୁ ପୁବୁନୁ ବେ ଶୁବୁଚି।
ହଁ ଆଜ୍ଞା ଶୁବିଲା?
ହଁ ଶୁବିଲା।
ଆଜ୍ଞା ଶୁବିଲା ଠିକ୍ ଠାକ୍ ସବୁ ଶୁବୁଚି ତ?
ଆଜ୍ଞା ଶୁବୁଚି ଶୁବୁଚି।
ଆଉ ଆପଣ ଆଜି କଣ ସବୁ ଖ ଖରାବେଳେ ଖରାବେଳେ କଁ ଖାଇବା ହେଇଥିଲା ଆପଣଙ୍କର?
ସେ ଖରାଏଳେ ଭାତ, ମାଛ ତରକାରୀ, ଡାଲି ଆଉ ସାଲାଟ୍ ଆଉ ପନିର୍ ପନିର୍ ନୁହେଁ ଛତୁ ଛତୁ।
ଆଚ୍ଛା ଆଉ ଠିକ୍ ଠାକ୍ ଶୁବିଲା ନା ଆପଣୁଙ୍କୁ ସବୁ?
ଳହଁ ଠିକ୍ ଠାକ୍ ଶୁବିିଲା ଆପଣ ଓଧେ କୋଉ ଉଦା ଫୁଦା ମୂଳେ ଓଧେ ପଳେଇଥିଲେ ନା କ ସେଇଥିପାଇଁ ବାହାରିକି ଆସ ଆଉ ଆପଣଙ୍କୁ ଓଟେ ସେ ହଁ ଶୁବୁଚି ତ?
ହଁ ଠିକ୍ ଠାକ୍ ଆପଣଙ୍କ କଥା ଟିକେ କଟୁଚି ଆପଣ ବି ଫାଙ୍କା ଜେଗାକୁ ଆସନ୍ତୁ ଆପଣଙ୍କର ବେଙ୍ଗ ବେଙ୍ଗ ବୋବେଇବା ଆବାଜ ମତେ ଶୁବୁଚି କିନ୍ତୁ ଆଉ ଶୁବୁନି ଆମ ଆପଣଙ୍କ କଥା ଶୁବୁନି।
ଆପଣଙ୍କର ମୁ ମାନେ
ଥିଲେ କଣ କହିଲେ ତମକୁ।
ଏଇ ସାଙ୍ଗ ଫୋନ କରିଥିଲେ କହିଲେ ମୁଁ ବସଷ୍ଟାଣ୍ଡ କତିରେ ଅପେକ୍ଷା କରିଛି। ହେଲା ଯଦି କିଏ ଆସିବ ଯିବି ଘରକୁ ଆଉ।
କୋଉ ସାଙ୍ଗ କଥା କହିଲ। ଆମର-ଅ-ଅ-ଅ ବେଣାପୁର ସେ ଯୋଉ ଆମ ନରସିଂ ନରସିଂପୁର ସାଙ୍ଗ କଥା କହୁଛି।
ହଁ ସେ ନରସିଂହପୁର ସାଙ୍ଗ କଥା ହିଁ ମୁଁ କହୁଥିଲି।
ଓହୋ।
ହୁଁ ହୁଁ ଆଜ୍ଞା।
ହଁ ନାଇଁ ଆମେ ବ ଖାଇ ପି ସାରିଲୁଣୁ ବସିଛୁ ଆଉ କଣ କରିବା ଆଉ ବ ବଜାରର ପରିସ୍ଥିତି ସବୁ
ହୁଁ ହୁଁ। ହୁଁ ଏଥର ଦର ସବୁ ବଢି ବଢି ଯାଉଛି ଲୋକ ଙ୍କ ଡିମାଟ ସ
ହଁ ସବୁ ଦର ତ ଧୀରେ ଧୀରେ ଦରଦାମ ସବୁ ବଢ଼ିବାରେ ଲାଗିଚି ସବୁ ଦରଦାମ। କଣ କରିବା ଆଉ ଆକାଶ ପାତାଳ ଛୁଇଁଲାଣି ସବୁ।
ଓହୋ।
ହଁ।
ହୁଁ ଆଜିକାଲି ରେଟ ଜୋଉ ରେଟ ଛୁଇଁଲାଣି କୁହ ନା ଆଉ କୁହନା ଆଉ।
ହବୁତ ଖାଲି କଣ ପରିବା। ଆମର ପ୍ୟାଣ୍ଟ, ସାର୍ଟ, ଗ୍ରୋସରୀ ଜିନିଷ ଡାଲି, ଚାଉଳ। ଏବଂ ଆମର ଯୋଉ ଜମି ଜମିବାଡ଼ି। ସବୁ ତ ଧୀରେ ଧୀରେ ବଢିବାରେ ଲାଗିଛି ଆଉ। ହାଲୋ।
ହୁଁ।
ଶୁବୁଚି ନା ଠିକ୍ ଠାକ୍ ଆପଣଙ୍କୁ?
ହଁ ହଁ ଶୁଭୁଚି ଶୁଭୁଚି ଆପଣଙ୍କ ବୋଧେ ଫୋନ୍ ଟା ଟେକିକି ଧରିଛନ୍ତି ବୋଧେ
ହୁଁ ନାଇଁ ସବୁ ଦରଦାମ ସବୁ ବଢିବାରେ ଲାଗିଛି। ଆଉ କଣ କରିବା ଆକାଶ ପାତଳ ସବୁ ଛୁଇଁଲାଣି ଆଉ ତ ଆଉ ଚଳିହବନି। ସମାଜରେ ଲାଗିଲାଣି ଆଖାପାଖି ପ୍ରାୟତଃ ଆମେ ଯ ଯଦି ମାସକୁ ପଚାଶ ଷାଠିଏ ହଜାର ରୋଜଗାର ନ କରିବା ଲକ୍ଷେ ରୋଜଗାର ନ କରିବା ତାହେଲେ ସମାଜରେ ଚଳି ହବନି ଭଲ ଭାବରେ। ଆଉ ଯଦି ଆମେ ଲକ୍ଷେ ଟଙ୍କା ରୋଜଗାର କରିବା ଭଲରେ ଦି ଗୁ ଗଣ୍ଡେ ହଉ ଖାଇବା। ଓ ସ୍ଵାସ୍ଥ୍ୟ ପାଇଁ କିଛି ପଇସା ଆମେ ସେଭିଂ କରିପାରିବା।
ଠିକ୍ ଠିକ୍।
ଆମ ଫ୍ୟୁଚରରେ ଆମ ପିଲାମାନଙ୍କ ପାଇଁ ଆମେ କିଛି ପଇସା ସେଭିଙ୍ଗ କରିପାରିବା। ଆଉ ଯଦି ଆମେ ମାସକୁ ଦଶ ହଜାର ଟଙ୍କା ରୋଜଗାର କରିବା ତାହେଲେ କଣ ହେବ ଆମ ଖର୍ଚ୍ଚ ତ ହେବନି ଆଉ।
ହଁ-ଅ-ଅ-ଅ ଖର୍ଚ୍ଚ ଆଚ୍ଛା ପୁଣି ତେଲ ଗାଡି-ଇ-ଇ-ଇ ଦୁନିଆ ସବୁ ଖର୍ଚ୍ଚ ଅଛି।
ହଁ ଖର୍ଚ୍ଚ ତ ଚାରିଆଡ଼େ ବାର ଆଡ଼େ ବାର ଖର୍ଚ୍ଚ ଆଉ କଣ କରିବା ଆଉ। ହାଲୋ।
ହୁଁ।
ହଁ-ଅ-ଅ ଆଜି ତ ଚାରିଆଡେ ଆଜି ତ ଚାରିଆଡ଼େ ବେଙ୍ଗ ଫେଙ୍ଗ ସବୁ ଉଠିଛନ୍ତି ବେଙ୍ଗ-ଅ-ଅ-ଅ ଅସରପା ଆଉ ଆମର-ଅ ମାଛି ପୋକ ସବୁ ତ ଆଜି ଉଠିଛନ୍ତି ଆଜି ମେଘରେ ଆଉ। ଜୁଳୁଜୁଳିଆ ପୋକ।
ହଉ ହଉ ମୁଁ ଟିକେ ଆସେ ହେଲା ରଖୁଛି।